ଲୋ ହାଲୋ ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ନମସ୍କାର। ଆଉ ଭଲ ଅଛନ୍ତି? ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ବାସ୍ ସେଇ ଜଗନ୍ନାଥଙ୍କ କୃପା ରହି ଚି ଆପଣମାନଙ୍କ ଆଶୀର୍ବାଦ ସ୍ନେହ ମମତା ବାସ୍ ସେମିତି ଚାଲିଚି ଆଉ‌।
ସେଇ ଜିନିଷ ତ ଜଗମଣି ଜଗନ୍ନାଥଙ୍କ କୃପା ହେଲେ ସବୁ ଜିନିଷ ଭଲରେ ଚାଲିବ ଆଉ। ଭଲ ମନ୍ଦ ସିଏ ତ ସବୁ ଦେଖନ୍ତିି ଆଉ ଆମେ ଯଦି ପୁରା ଭଲ କରିଦେଲେ ଆମେ ତାଙ୍କୁ ଭୁଲିଯିବା କଥା ନା ସେଥିପାଇଁ ସିଏ ଭଲ ମନ୍ଦ ରଖି ରଖି ଚାଲିଥାନ୍ତି। ହି ହା ହା ଆଉ।
ଚି ନା ନାଇଁ ଆପଣଙ୍କର?
ନାଇଁ ନାଇଁ ସଖାଳୁ ଯାହା ଟିକେ ଏଁ କରିଥିଲି ବ୍ରେକଫାଷ୍ଟ ଆଉ ଏବେ ହେଇନି। କରିବା ଆଉ। ଆଉ ଆପଣଙ୍କର?
ମୁଁ ବର୍ତ୍ତମାନ ଖାଇବି ବସିବି ବାହାରିଥିଲି। ଏବେ ଜଷ୍ଟ ଖାଇଯିବିଁ। ଆଜି ହଁ! ଖାଇବାରେ ମୁଁ ଭାବିକି ରଖିଛି ଆଜି ଟିକେ ପଖାଳ ଭାତ ଟିକେ ଖାଇବା।
ଏ ଆଚ୍ଛା ଆଚ୍ଛା କଣ ସେପଟେ ବି ଗରମ ଅଛି ଆପଣ ଯୋଉଠି ରହୁଛନ୍ତି?
ଆଜ୍ଞା ଆଜ୍ଞା ଗରମ ତ ପ୍ରଚଣ୍ଡ ଗରମ ଗ୍ରୀଷ୍ମ କାଳରେ ଆଉ କଣ ଭାବିପାରିବେ? ପ୍ରତିବର୍ଷ ଯଉ ଗରମ ବଢ଼ି ଚାଲିଛି ସମ୍ପୂର୍ଣ୍ଣ ରୂପରେ ମାନେ ଧ୍ଵସ୍ତ ବିଧ୍ୱସ୍ତ କରିଚାଲିଛି ସମ୍ପୂର୍ଣ୍ଣ ପରିବେଶକୁ। କଣ କହିବା ଆଉ ଏଇ ଯୋଉ ଗରମ ସମୟରେ ବହୁତ ବହୁତ ଜ ଜରାଜୀର୍ଣ୍ଣ ହୋଇଯାଉଛି ଅବସ୍ଥା। ଆଉ ଏଇ ସମୟରେ ପଖାଳ ଭାତଟା ଖାଇଦେଲେ। ଓ! ଆତ୍ମା ଯେମିତି ତୃପ୍ତି ମିଳିଯାଏ ଯେମିତି
ମାନେ ଓଡିଶା ଲୋକଙ୍କ ପାଇଁ ପଖାଳଟା ତ ସବୁଠୁ ମାନେ ଗୋଟେ କଣ କହିଲେ ଅ ଅତୃପ୍ତ ହବନି। ପ୍ରଥମ ଖାଦ୍ୟ କହିଲେ ଚଳେ। ତାଙ୍କର ଖରା ଦିନରେ ତ ସମସ୍ତଙ୍କୁ ବହୁତ ଭଲ ଲାଗେ ସେ ଖାଦ୍ୟଟା ଆଉ କଣ।
ନିଶ୍ଚୟ ନିଶ୍ଚୟ ପ୍ରକୃତରେ ଆ ମୁଁ କହିବାକୁ ଚାହୁଁଛି ପ୍ର ପ୍ରଥମ ଖାଦ୍ୟ ମଧ୍ୟ ନାହିଁ ଆକୁ ମାନେ ଘୋଷଣା କରିଦେବା କଥା ଓଡ଼ିଶାର ରାଷ୍ଟ୍ରୀୟ ଖାଦ୍ୟ ରୂପ। ପ୍ରକୃତରେ ପ୍ରକୃତରେ ମାନେ ପ୍ର ପ୍ରତିଟି ଓଡ଼ିଆବାସୀଙ୍କ ମନ ଭିତରେ ଏମିତି ବସା ବାନ୍ଧି ସାରିଛି ପଖାଳଭାତ କି ଆ ଦେଶ ବିଦେଶ ବୁଲିଯିବେ କିନ୍ତୁ ଯେତେବେଳେ ଆସି ଆପଣ ପହଞ୍ଚିବେ ଘରେ ଆଉ ପଖାଳ ଭାତ ତ ଯେତେବେଳେ ଆପଣଙ୍କ ସାମ୍ନାରେ ରଖାଯାଇଥିବ। ଯେମିତି ଲାଗିବ ଯେ ଆପଣଙ୍କୁ ତ୍ୟୁକ୍ତି ମିଳିଗଲା ଆଉ କିଛି ଦରକାର ନାହିଁ ଏଇ ଜୀବନରେ ପ୍ରକୃତ ସେ ପଖାଳ ଭା ତ ବଢ଼ି ଚୂରା, ଶାଗ ଭଜା କଣ କହିବି ଆଉ।
ହଁ! ନାଇଁ ସେଇ ଜିନିଷ ଟା ବି ତ ମୁଁ ବହୁତ ଫିଲ୍ କରିଛି। ଯେତେବେଳେ ବାହାରକୁ ଯାଏ ମୁଁ ଆସିଲା ପରେ ସେଇ ଖାଦ୍ୟ ଗଟା ଖାଇଲା ପରେ ମନକୁ ପୁରା ଶାନ୍ତି ଲାଗେ। ଖାଲି ବାହାରେ ଥିଲେ ଭନ୍ୟା ଖାଦ୍ୟ ଗୁଡା ଖାଇଲା ବେକୁ ଖାଲି ମନେ ପକାଇ। ନାଇଁ ଘରେ ଗଲେ କେମିତି ଖାଇ ମୁଁ ସେ ଏଇଟା ସେଇଭଳି ଜିନିଷ। ହଁ ହଁ ହଁ!
ପ୍ରକୃତରେ! ମାନେ ସେ ଯେଉଁ ମଜା ରହିଛି ମାଆଙ୍କ ହାତରନ୍ଧତା ପଖାଳ ଭାତ ବଢି ଚୁରା, ଶାଗ ଭଜା ପ୍ରକୃତରେ ଓଡିଆ ଖାଇବାରେ ଆଗ ଆଜ୍ଞା ମୁଁ କହିବାକୁ ଚାହୁଁଛି ଓଡିଆ ଖାଇବା ଆମର ଏତେ ଭଲ, ଏତେ ସୁନ୍ଦର ଏ ଏତେ ସି ସାଧା ସିଧା। ନା ଅଧିକ ଖର୍ଚ୍ଚ ଲାଗେ ନା ଅଧିକ ତେଲ ମସଲା କିଛି ରହେନି ବହୁତ ସୁନ୍ଦର ବହୁତ ସୁ ମାନେ ଦେହ ପ୍ରତି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏତେ ଭଲ ଅ ଲ ଲୋକ ପ୍ରକୃତରେ ଜାଣିନାହାନ୍ତି ଓଡ଼ିଆ ଖାଦ୍ୟକୁ।
ହୁଁ ହୁଁ ହୁଁ ହୁଁ!
ବର୍ତ୍ତମାନ ମଧ୍ୟ ମାନେ ଦେଖିବେ ରାଷ୍ଟ୍ରୀୟ ସ୍ତରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବାକି ସବୁ ଖାଦ୍ୟର ଘୋଷଣା ଚାଲି ଥାଉଛି କିନ୍ତୁ ଓଡିଆ ଖାଦ୍ୟ ଲୋକ ଜାଣିନାହାନ୍ତି ପ୍ରକୃତରେ ମାନେ ଓଡିଶାରେ ସୁନା ହୀରା ପରି ଲୁଚି ରହିଛି ଏଇ ଓଡ଼ିଆ ଖାଦ୍ୟ।
ହୁଁ ହୁଁ ନାଇଁ ଏବେ ଧୀରେ ଧୀରେ ସବୁ ଆମ ଓଡିଶା ଖାଦ୍ୟ ବାହାରେ ଓଡିଶା ଲୋକ ବି ବାହାରେ ରହିବାକୁ ଲାଗିଲାଣି ଧୀରେ ଧୀରେ ସବୁ ଜିନିଷ ମାନେ ଓଡିଶା ଖାଦ୍ୟ ଗୁଡାକ ଧୀରେ ଧୀରେ ମାନେ ବାହାର ରାଜ୍ୟକୁ ବାହାର ଇକୋ ସବୁ ଜିନିଷ ଇଣ୍ଟ୍ରୋଡ୍ୟୁସ ହେଇ ହେଇ ଚାଲିଲାଣି।
ନିଶ୍ଚୟ ନିଶ୍ଚୟ ଏବେ ଆଜ୍ଞା ଆଜ୍ଞା ବର୍ତ୍ତମାନ ଏଇ କିଛି ଦିନ କ ତଳେ ରଜ ସଂକ୍ରାନ୍ତି ଚାଲିଥିଲା ରଜ ସଂକ୍ରାନ୍ତିରେ ସେ ଯେଉଁ ଘରେ ତିଆରି ହୋଇଥାଉଛି ଯେଉଁ ଏଣ୍ଡୁରି ପିଠା। ଚକୁଳି ପିଠା କାକରା ପିଠା ମଣ୍ଡା ପିଠା।
ପୋଡ ପିଠା କଣ କହିବି ତାର ସ୍ଵାଦ ହିଁ ପ୍ରକୃତରେ ଭିନ୍ନ ରହିିବ।
ସେଇ ସ୍ୱାଦ ସେହି ଓଡ଼ିଆ ଖାଇବା ମାନେ ଓଡ଼ିଆ ମାଟି ମାର ବାସ୍ନା ଆସେ ସେଠୁ ପ୍ରକୃତରେ ସେଆ ହେଉଛି ଓଡ଼ିଆ ଖାଇବା। ଓଡ଼ିଶାର ସଂସ୍କୃତି ଗର୍ବ ଗୌରବର ଗା ଥା କହୁଚି ସେଇ ଓଡ଼ିଆ ଖାଦ୍ୟ। ପ୍ରକୃତରେ ମାନେ ଯେମିତି ଲାଗେ ଯେମିତି ଖୀ ହଁ ମୁଁ ବର୍ତ୍ତମାନ ଘରେ ବସି ହିଁ ଖାଉଛି ଏମିତି ମାନେ ଅନୁଭୂତି ହୁଏ। କିନ୍ତୁ ଆଜିକାଲି ଯୁଗରେ ଆଜିକାଲି ଯୁଗରେ ଯୋଉ ଆଁ ଯୁବପିଢ଼ି ଆସିଛନ୍ତି ସେମାନେ ଓଡ଼ିଆ ଖାଦ୍ୟକୁ ଆଉ ପସନ୍ଦ କରୁନାହାନ୍ତି। ସେମାନଙ୍କ ଗହଣରେ ଆଜିକାଲି ଓଡ଼ିଆ ଖାଦ୍ୟ ଆଉ ଏ ତେ ପ୍ରଚଳନ ନାହିଁ। ସମସ୍ତେ ଯୁବପିଢ଼ି ମାନେ ପିଜା, ବର୍ଗର ଏମିତି ତି ଆଁ ଭ ବାହାର ଖାଦ୍ୟକୁ ଅତ୍ୟଧିକ ମାନେ ପସନ୍ଦ କରିବାରେ ଲାଗିଛନ୍ତି। ଆପଣ କଣ କହିବାକୁ ଚାହୁଁଛନ୍ତି ଏ ବିଷୟରେ ଆପଣଙ୍କ ମତାମତ କଣ ରହିବ?
ମୁଁ ବି ସେଇ ଜିନିଷକୁ ନେଇ ବହୁତ ଦୁଃଖିତ। ଆଉ ମତେ ବି ବହୁତ ଖରାପ ଲାଗେ ଜିନିଷ ଲାଗେ ଜିନିଷ ଟାକୁ କହିବା ଦେଖି ଖିବାକୁ ଗଲେ। ଆମେ ଯେକୌଣସି ସବୁ ଯ-ଯଦି ବାହାରକୁ ଯାଆନ୍ତି। ଛୁଆ ସବୁ କଣ କରନ୍ତି ନା ଫ୍ୟାନ୍ସି ରେଷ୍ଟୁରାଣ୍ଟ ବଗେରା ସ ସବୁ ଯାଆନ୍ତି। ଚାଇନିଜ ଆଇଟମ୍ ଏଇ ସବୁ ଜିନିସ୍ କିନ୍ତୁ ତାହାରି କଣ ଆପଣ ଖାଇବେ ସେ ଜିନିଷ ଗୁଡାକ ବହୁତ ଉଁ ଆ ମାନେ ଶରୀର ପାଇଁ କୁହନ୍ତୁ ବା ଯାହା ପାଇଁ ବି ଆମର କଣ କ୍ଷତି ଆପଣ ଶରୀର ପାଇଁ ବି କ୍ଷତି ଆପଣ ଦେଖିବେ ଆପଣ କହୁଥିଲେ ଟିକେ ପୂର୍ବରୁ ଯେମିତି ପଇସା କଥା ମାନେ ଅଧିକ ଖ ର୍ଚ୍ଚାନ୍ତ ଅଧିକ ଖର୍ଚ୍ଚ ବି ପଇସା ବି ପଡିିଯାଏ ସେ ଖାଦ୍ୟ ଗୁଡାକରେ। କିନ୍ତୁ ଆ ସେଇ ଜିନିଷ ଟା ତ ମତେ ବି ବହୁତ ଖରାପ ଲାଗେ। ଓଡିଶା ଖାଦ୍ୟ ଓଡିଶା ଏଇ ଜିନିଷ ମାନେ ଆଜି କା ଛୁଆ ସେ ଜିନିଷକୁ ପ୍ରଥମେ ପ୍ୟାରେଣ୍ଟସ୍ ବାପା ମାଆ ସେଇ ଜିନିଷକୁୁ ଭଲ ଭାବେ କହିବା କଥା କି ନାଇଁ ଏହା ସେ ସେମତି। ଏଇ ଜିନିଷଟା ଭଲ ଆଉ ମାନେ ଉ ଫ୍ୟାମିଲିରେ ସେଇ ଜିନିଷ ଚାଲିଲେ ଗୋଟେ ଜିନିଷ ବହୁତ ଭଲ ହେଇଥାନ୍ତା ଆଉ।
ନିଶ୍ଚୟ ରୂପରେ ମାନେ ଆପଣ ଦେଖିବେ ଆଁ କୋରୋନା ପରବର୍ତ୍ତୀ ସମୟରେ ସମ୍ ସମ୍ପୂର୍ଣ୍ଣ ଭାରତ ସମ୍ପୂର୍ଣ୍ଣ ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱ ସମ୍ପୂର୍ଣ୍ଣ ରୂପରେ ନିଜେ ନିଜ ଖାଇବା ତଥା ନିଜ ଶାରୀରିକ ଯତ୍ନ ନେବା ଉପରେ ଟିକେ ଅ ଧିକ ଅଗ୍ରସର ହେବାରେ ଲାଗିଲେଣି। ପ୍ରକୃତରେ ଗାଁ ଗହଳି ଆପଣ ଦେଖିବେ ମୁକ୍ତ ଆକାଶରେ ଜିମଖାନା ଗୁଡ଼ା ଖୋଲିଗଲାଣି। ଯେଉଁଠି ଲୋକ କୁ ବହୁତ ମାତ୍ରାରେ ଅନୁପ୍ରାଣିତ କରାଯାଉଚି କି ସେମାନେ ଆସନ୍ତୁ ନିଜ ଶରୀର ଉପରେ ଆଁ ବ୍ ପ୍ରତିଦିନ ଏ ପାଖାପାଖି ଗୋଟଏ ଘଣ୍ଟା ଦିଅନ୍ତୁ। ନିଜ ଶାରୀରିକ ବିକାଶ ଉପରେ ନିଜେ କାମ କରନ୍ତୁ। ଦୌଡ଼ିବା କ୍ରୀଡ଼ାରତ୍ନ ଯୋଉ ପ୍ରକାର ଖେଳକୁଦ କରିବାକୁ ଚାହୁଁଚନ୍ତି ଖେଳକୁଦ କରନ୍ତୁ। ପଡ଼ିଆ ଗୁଡ଼ିକରେ ବହୁତ ପ୍ର କାର ଆମ୍ ଆୟୋଜନ କରାଗଲାଣି। ଯେ ଯୋଉଥିରେ କି ଆପଣମାନେ ନିୟୋଜିତ ହେବେ। ଯୋଉଥିରେ ଆ ଆପଣଙ୍କ ଆ ଶାରୀରିକ ଶ୍ରମ କିଛି କରିବେ। ଯାହାଦ୍ୱାରା କି ଆପଣଙ୍କ ଶରୀର ସୁସ୍ଥ ସବଳ ରହି ବ ଆଜିକାଲି ରୋଗ ବ୍ୟାଧି କେତେ ପ୍ରକାର ଜିନିଷ ଆସିଗଲାଣି। ଲୋକମାନେ ମଧ୍ୟ ଖାଇବା ଉପରେ ମଧ୍ୟ ବହୁତ ଧ୍ୟାନ ଦେଲେଣି। ଆଜି କାଲିକା ଯୁବ ପିଢି ସମସ୍ତେ ଖାଇବାକୁ ନେଇ ବହୁତ ଜିନିଷ ଚାଲିଲାଣି କି ପନିର ଖାଇବେ କି ଏଇଟା ଖାଇବେ କି ସେଇଟା ଖାଇବେ କିନ୍ତୁ ଦେଖିବାକୁ ହେଲେ ଯୋଉ ଆମ ଘରେ ଯୋଉ କରା ହେଇଥାଉଚି। ଓ ମାଆଙ୍କ ହାତ ରନ୍ଧା ସେ ଯୋଉ ଓଡିଆ ଖାଇବା ଭାତ, ଡାଲି, ତରକାରୀ ପଖାଳ ଭା ତ ଶାଗ, ଭଜା ବଡ଼ିଚୁରା ଏଇ ସବୁ ଜିନିଷର ସ୍ୱାଦ ହିଁ ଅଲଗା। ଆହିଁରେ ମାନେ ବହୁତ ଅଧିକ ମାତ୍ରାରେ ପ୍ରୋଟିନ୍ ମଧ୍ୟ ରହିଚି। ବହୁତ ଅଧିକ ମାତ୍ରାରେ ଭିଟାମିନ୍ ମଧ୍ୟ ରହିଚି। ସବୁକିଛି ଆ ଭିତରେ ରହିଚି କିନ୍ତୁ ହେଲେ ମଧ୍ୟ ତାକୁ ଅଣଦେଖା କରୁଚନ୍ତି ଆଜିକାଲିକା ଯୁବପିଢ଼ି।
ହୁଁଁ ହୁଁ ହୁଁ କାହିଁକି ନା ଦେଖନ୍ତୁ ପିଲା ଛୁଆ ଯେତେବେଳେ ଆ ଆଜିକା ପିଲା ଛୁଆ କଣ କରୁଚନ୍ତି ନା ସବୁ ଛୋଟବେଳୁ ହିଁ ମୋବ ମୋବାଇଲ ଧରିବାରେ ଲାଗିଚନ୍ତି ମୋବାଇଲ ଧରିଲେ ସେଗୁଡାକ ସେଇ ସେଇ ଜିନିଷ ଗୁଡା ତାଙ୍କେ ଦେଖୁଚନ୍ତି ସେଇ ଜିନିଷ ଗୁଡା ଦେଖିବା ଦ୍ଵାରା ତାଙ୍କେ ସେଇ ଜିନିଷ ସେଗୁଡାକ କଣ ପା ବାପା ମାଆଙ୍କୁ ମାଗୁଚନ୍ତି ମାଗିଲେ ଏଁ ବାପା ମାଆ ଯଦି ମନା କରୁଚନ୍ତି ତାହେଲେ ତାଙ୍କେ କାନ୍ଦ ବୋବା ଯାହା ଡରଉଚନ୍ତି ବାକି କେମିତି କୋଉ ପ୍ରକାର ସେଇ ଜିନିଷ ଦେଖିବା ଦ୍ଵାରା ପ୍ୟାରେଣ୍ଟସ୍ ବି ମାନେ ବାପା ମା ବି ଧୀରେ ଧୀରେ ସେଇ ଦେ ଥରେ ଦେଲେ ତାଙ୍କର ଅଭ୍ୟାସ ହେଇଯାଏ ଦି ଥର ତିନ ଥର ଏମ୍ ତି ଗୋଟେ ଜିନିଷ କଣ ଅଭ୍ୟାସରେ ହେଇକି ସେ ଜିନିଷ ପଳାଏ ଆଉ ହଁ କିନ୍ତୁ ଦେଖିବାକୁ ଗଲେ ଲେ ଗାଁ ଗହଳିରେ ଆଜି ବି ସେଇ ଜିନିଷ ଚାଲିଛି ଛୁଆ ପଖାଳ ଖାଉଛନ୍ତି ତ ଆମ ପୂବ ମାନେ ଗରିବ ଲୋକଙ୍କର ତ ପ୍ରଥମ ମାନେ ସେଇଟା ହିଁ ଆରମ୍ଭ ସେଇଟା ହିଁ ଶେଷ କହିଲେ ଚଳେ। ବୁଝିଲି ନା ହଁ ସେ ଛୁଆ ହୁଅନ୍ତୁ ବଡ ଲୋକ ହୁଅନ୍ତୁ
ଏହା ଏହା କେବଳ ଓଡ଼ିଶାର ଯୋଉ ପାରମ୍ପରିକ ଖାଦ୍ୟ ନୁହେଁ। ଏହି ଖାଦ୍ୟ ଭିତରେ ମାନେ ଓଡ଼ିଶାର ସେହି ପାରମ୍ପରିକ ପୁରାତନ କାଳର ଲୋକମାନେ ଆଜି ମଧ୍ୟ ମାନେ ଜୀବନ୍ତ ଅଛନ୍ତି ଜୀବନ୍ତ ଉଦାହରଣ ଅଛ ଛନ୍ତି ସୁସ୍ଥ ସବଳ ରହି ନିଜସ ଶରୀରକୁ ସମ୍ପୂର୍ଣ୍ଣ ରୂପରେ ଉଲ୍ଲେଖିତ କରୁଛନ୍ତି ଏହା କେବଳ ଆଉ କେବଳ ହୋଇପାରିଚି କାହା ଯୋଗୁଁ। ଏଇ ଓଡ଼ିଆ ପୁରାତନ ଖାଦ୍ୟ ଯୋଗୁଁ ଓଡ଼ିଆ ସଂସ୍ କୃତି ଆଉ ଧର୍ମର ସେଇ ଖାଦ୍ୟ ଯୋଗୁ ଏତିକି ସବୁ ହୋଇପାରିଛି ଆଉ ତାହା ଯୋଗୁ ଆଜି ଆଜିକାଲି ତାର ଓ ପି ଯୁବପିଢ଼ି ତା ଟୁ ଦୂରେଇ ଯାଉଚନ୍ତି ସେମାନେ ବୁଝିପାରୁନାହାଁନ୍ତି ଆ ର ମହତ୍ତ୍ଵ କଣ ରହିଛି।
କଣ ରହିଛି ହୁଁ।
ପ୍ରକୃତରେ ପ୍ରତିଟି ଖାଦ୍ୟର ତାର ଅଲଗା ହିଁ ବିଶେଷତ୍ଵ ରହିଛି ଆଉ ସେ ବିଶେଷତ ତାକୁୁ ଜାଣିବା ବୁଝିବା ଆଉ ତା ସହିତ ଯୋଡ଼ି ହେବା ତାହା ରହୁଚି ଅସଲି ଓଡ଼ିଆର ଚମକ। ପ୍ରକୃତରେ ମୁଁ ନି ଥରେ ଥରେ ବହୁତ ତ ନିଜକୁ ଅ ଭାଗ୍ୟବାନ ବୁଝେ କି ଏହା ଓଡିଆ ମାଟି ମାଙ୍କର କୋଳରେ ଜନ୍ମ ନେଇଛି ଓଡିଶାର ଖାଦ୍ୟ ଖାଇବାକୁ ସୁଯୋଗ ମିଳୁଛି ଓଡ଼ିଆ ରାଷ୍ଟ୍ରୀୟ ଖାଦ୍ୟର ରୂପରେ ପଖାଳ ଭାତକୁ ସମ୍ପୂର୍ଣ୍ଣ ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ଵଭରେ ଆକୁ ବୋହୁତ୍ ମ ମାତ୍ରାରେ ଆକୁ ଅନୁପ୍ରାଣିତ କରାଯାଉଚି ବୋହୁତ ଜାଗାରେ ଏହାକୁ ସମ୍ମାନିତ କରାଯାଉଛି। ଅନ୍ତରାଷ୍ଟ୍ରୀୟ ପଖାଳ ଦିବସ ମଧ୍ୟ ମନାଯାଉଚି ଯୋଉଠିକି ଅନ୍ତରାଷ୍ଟ୍ରୀୟ ସ୍ତରରେ ଲୋକମାନେ ପଖାଳକୁ ଆଦୃତ କରୁଛନ୍ତି। କି ସୁନ୍ଦର ଲାଗେ ଯେତେବେଳେ ଆପଣ ବିଦେଶୀ ମାନଙ୍କୁ ଦେଖନ୍ତି ସେମାନେ ପ ପଖାଳ ଭାତ ବୋହୁତୁ ମନରେ ଖାଉଚନ୍ତି ବହୁତ ଇଚ୍ଛାରେ ଖାଉଚନ୍ତି ତାହା ଦେଖି ମାନେ ଲାଗେ ଯେମିତିକି ହଁ। ଓଡିଆ ମାଟି ମା ଆଜି ସ କୋଣ ଅନୁକୋଣରେ ବ୍ୟାପି ଯାଇଚି।
ନାଇଁ ଏବେ ବି ତ ଆମେ ଦେଖନ୍ତୁ ଉଁ ପ୍ରତ୍ୟେକ ବର୍ଷ କୁ ଆମେ ପଖାଳ ଦିବସ ବି ପାଳନ କରିବାରେ ଲାଗିଲାଣି। ଯାହା ଦ୍ଵାରା କି ଜିନିଷଟା ଆଗକୁ ଆଗକୁ ବଢିବାର ଲାଗିଚି ପ୍ରତ୍ୟେକ ଲୋକ ଜାଣୁଚନ୍ତି ବାହାର ବଡ ବଡ ଚିପ୍ ସେପ୍ ଗୁଡାକ ବି ବିସ୍ ଜାଣିଲେଣି ବୋହୁତ ତାଙ୍କେ ବି କହୁଚନ୍ତି ବହୁତ ଭଲ ଲାଗୁଛି ବୋଲି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ପ୍ରତିଟି ଘର ଖାଇବା କିଛି ଅଲଗା ହିଁ କାହାଣୀ ହୁଏ ଓଡ଼ିଶାରେ ଆପଣ ଯିବେ ଜାଗା ଜାଗା ଯିବେ ଆପଣଙ୍କୁ ସଖାଳର ଜଳିଖିଆାର ଆରମ୍ଭ କରିକି ରାତିର ଆପଣଙ୍କ ରାତ୍ର ଭୋଜନ ପର୍ଯ୍ୟନ୍ତ ଆପଣଙ୍କୁ କୋଉଁଠି କୋଉଁଠି ମଧ୍ୟ ଭୋ ଭୋକିଲା ରହିବାକୁ ପଡିବନି ବୋହୁତ ସୋଳ୍ପ ପ ସ୍ୱଳ୍ପ ଟଙ୍କାରେ ଆପଣଙ୍କୁ ବୋହୁତ ଭଲ ଭଲ ପେଟପୁରା ଆପଣଙ୍କୁ ଭୋଜନ ମିଳିଯିବ। ଯଦି ଆପଣ ଭୋ ଭୋକିଲା ମଧ୍ୟ ଅଛନ୍ତି ତେବେ ମଧ୍ୟ ଯେଦି ଆପଣ କେଉଁ ମନ୍ଦିର ପାଖକୁ ଗଲେ ତାହେଲେ ଆପଣଙ୍କୁ ସେଇଠି ଖାଲି ପେଟରେ ଆପଣଙ୍କୁ କେହି ଫେରଇବନି ଆପ ଆପଣଙ୍କୁ ଏତେ ଖାଇବା ଏତେ ମାତ୍ରାରେ ଲୋକଙ୍କୁ ଭଲ ପାଇବା ମିଳିବ ଏତେ ମାତ୍ରାରେ ଲୋକଙ୍କୁ ଆପଣଙ୍କୁ ଖାଇବାକୁ ଦେବେ ଆପଣଙ୍କ ପେଟ ପୁର ଫାଟିଯିବ ଯୋଉ ମାତ୍ରାରେ ପ୍ରେମ ଭଲ ପାଇବା ଆମ ଓଡ଼ିଆ ଭାଇମାନଙ୍କ ବନ୍ଧରେ ରହିଛି। ଓଡ଼ିଆ ଜନଜାତି ମଧ୍ୟ ମା ମାନଙ୍କ ମଧ୍ୟରେ ରହିଚି।
ହୁଁ ନାଇଁ ଆପଣ ଠିକ କହିଲେ ପ୍ରତ୍ୟେକ ସହର ପ୍ରତ୍ୟେକ ଗାଁ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ପ୍ରକାର ମାନେ କଲଚରାଲ ରହୁ କି ସେ ଖାଦ୍ୟପେୟ ଆସଭାବ ମାନେ ଚାଲିଚଳଣି ସବୁ ଜିନିଷ ବିଭିନ୍ନ ଭିନ୍ନ ଭିନ୍ନ ରହିଛି। ତାକି ସବୁ ଜିନିଷ ଭିନ୍ନତାରେ ମଧ୍ୟ ବହୁତ ଉ ଉନ୍ନତ ଥାଏ, ବହୁତ ଭଲ ଲାଗେ। ଆମେ ପ୍ରତ୍ୟେକ ଜାଗା ଯିବା ଦରକାର। ପ୍ରତ୍ୟେକ ଖାଦ୍ୟ ପ୍ରତ୍ୟେକ ଏରିଆ ର ଖାଦ୍ୟ ବି ଆମେ ଟେଷ୍ଟ ନେବା ଦରକାର୍। ଯାହାଦ୍ୱାରା କି ଆମେ ଗୋଟେ ଇଣ୍ଡିଆ ମାନେ ଭାରତ ଦେଶର ଲୋକ। ଲୋକ ହିସାବରେ ବାହାରକୁ ଗଲେ ଆମେ ଯେତେବେଳେ ବାହାର ବାହାରକୁ ଯିବା, ନାଇଁ ଆମେ ଭାରତ ଦେଶର ଲୋକ, ନାଇଁ ଆମ ଭାରତ ଏମିତି ଏମତି ଆମେ ବି ଯେମିତି କହିପାରିବା ଗର୍ବର ସହିତ।
ନିଶ୍ଚୟ ରୂପରେ ମାନେ କୁହାଯାଏ କଥାରେ ରହିଛିି ବିବିଧା ବିବିଧତା ମଧ୍ୟରେ ଏକତା। ଆଉ ଆର ପରିପ୍ରମାଣ କରୁଛି ଏଇ ଓଡ଼ିଆ ଜନଜାତି। ଓଡ଼ିଶା ଲୋକମାନେ ଏହି ବିବିଧତା ମଧ୍ୟରେ ଏକତାର ପରିପ୍ରେକ୍ଷଣ କରୁଛନ୍ତି, ଯାହା ଦ୍ଵାରା କି ସମସ୍ତ ଦେଶବାସୀ ଏକତ୍ରିତ ହେଉଛନ୍ତି। ଓଡ଼ିଆ ସଂସ୍କୃତିକୁ ନେଇକି ସେ ଜଗନ୍ନାଥ ସଂସ୍କୃତିକୁ ନେଇ ଏକତ୍ରିତ ହେଉଛନ୍ତି। ସେ ପଖାଳ ଖାଇବାକୁ ଏକତ୍ରିତ ହେଉଛନ୍ତି। ରଜ ସଂକ୍ରାନ୍ତି ମନେଇବାକୁ ଏକତ୍ରିତ ହଉଛନ୍ତି। କି ସୁନ୍ଦର ଲାଗେ ଏହି ଜନ୍ମଭୂମି ମାଟି ମାଙ୍କ କୋଳରେ ଜନ୍ମ ନେଇ, ମୁଁ ତ ନିଜକୁ ଧନ୍ୟ ମନେ କରୁଛି।
ନାଇଁ ମୁଁ ବି ନିଜକୁ ଧନ୍ୟ ମନେ କରୁଛି।
ନିଶ୍ଚୟ, ଆପଣଙ୍କ ସାଙ୍ଗରେ କଥା କି ମତେ ବହୁତ୍ ବହୁତ୍ ମାନେ ଭଲ ଲାଗିଲା। ନିଶ୍ଚୟ ନିଶ୍ଚୟ।
ରାଜ୍ୟ ବା ତାଙ୍କ ଅ ମାନେ ଇଏରେ ଆମେ ଜନ୍ମ ଗ୍ରହଣ କରୁଛେ ସେ ତାଠୁ ବଡ଼ ପୁଣ୍ୟ ଆଉ କିଛି ନାହିଁ।
ଆପଣଙ୍କ ସାଙ୍ଗରେ କଥା ହେଇକି ମୋତେ ବହୁତ ଖୁସି ଲାଗିଲା। ଆଶା କରୁଛି ଆପଣଙ୍କୁ ମଧ୍ୟ ଠିକ୍ ଲାଗିଥିବ?
ନାଇଁ ନାଇଁ, ମତେ ବି ବହୁତ ଖୁସି ଲାଗିଲା।
ନିଶ୍ଚୟ ନିଶ୍ଚୟ, ଆଶା ଆଉ ଅଭିଳାଷା ଇ ରହିଲା। କି ଆପଣଙ୍କର ଦିନ ମଙ୍ଗଳମୟ ହଉ।
ଆପଣଙ୍କ ମନ୍
ରଖିଲି ତାହେଲେ ବନ୍ଧୁ।
ଆଜ୍ଞା ଆଜ୍ଞା ନମସ୍କାର।